ହାଲୋ।
ହଁ ହାଲୋ କଣ କରୁଛନ୍ତି?
ଏଇଠି ତ ବସିଛି ଆଉ କଣ କରିବି। ଆଉ ହଁ କୁହନ୍ତୁ?
ହାଲୋ।
ହଁ କୁହନ୍ତୁ ଆପଣ କଣ କରୁଛନ୍ତି?
ଏଇ ବସିକିିନି ଏଠି ମୋବାଇଲ ଦେଖୁଥିଲି ଆଉ।
ହଉ ଆଉ କଣ ସନ୍ଧ୍ୟାବେଳେ କଣ ଟିଫିିନ କରିଥିଲେ ପା?
ଆଜ୍ଞା।
ନା ସନ୍ଧ୍ୟାବେଳେ ଆଉ କିଛି ଟିଫିନ କରିଥିଲେ ନା?
ହଁ ନାଇଁ।
ଆଛା ଆଛା। ଆଉ କଣ କରୁଛନ୍ତି ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
କଣ କହିଲେ?
ମୁଁ କହିଲି ଘରେ ଆଉ କିଏ କିଏ ଅଛନ୍ତି?
ବାପା, ବୋଉ, ସାନ ଝିଅ ଆଉ ବଡ ଭାଇ। ଭାଉଜ ଆଉ ସାନ ପୁଅ ମାନେ ସାନ ଭାଇ ଆଉ।
ଅ ହଁ। ଆଉ କଣ କୁହନ୍ତୁ ଆଉ ଦି ପରେ କଣ ଖାଇଥିଲେ?
ହଁ ପଖାଳ।
ଓହୋ ଆଉ ମାନେ ଆପଣମାନେ ବର୍ଷା ନାହିଁ ବୋଧେ?
ହୁଁ ବର୍ଷା ହେଇକି ଛାଡିଗଲାଣି।
ବର୍ଷାରେ କଣ ପଖାଳ ଖାଇଦେଲେ?
ଆଉ ଯାଇଥିଲି କଲେଜ ତ କଲେଜ ରୁ ଆସିଲା ଵେଳେ ତ ଦେଖିଆ ଆଉ ଯାହା ଜଳଖିଆ ଫଳଖିଆ ଖାଇଦେଇଛି ସାଙ୍ଗମାନଙ୍କ ସହିତ ଆଉ ଭାତ ଗରମ ଭାତ ଖାଇନି ମୋ ପେଟ ବି ଟିକେ ଅଲଗା ଲାଗିଲା ତ ମୁଁ କହିଲି ନା ପଖାଳ ଖାଇଦବି ମୋ ପେଟ ମତେ ଥଣ୍ଡା ହେଇଛି ଗୋ
ଓହୋ ଆଉ କଲେଜ କଣ ପଢୁଛନ୍ତି କି?
ପ୍ଲସ ଥ୍ରୀ।
ପ୍ଲସ ଥ୍ରି ଫାଷ୍ଟ ୟର ନା ସେକେଣ୍ଡ ୟର ନ ଲାଷ୍ଟ?
ଫାଷ୍ଟ ୟର।
ଓହୋ ଆଉ କଣ ଅନର୍ସ ରଖଛନ୍ତି?
ଓଡ଼ିଆ।
ହ ହଉ ଓଡ଼ିଆ ଅନର୍ସ ସେମ ଟୁୟୁ।
ଆପଣଙ୍କ ବି
ହଁ।
ହ ଆପଣଙ୍କର ବି ଅଛନ୍ତି।
ନା ନା ମୁଁ କଲେଜ କେବ୍ କେବେଠି ପଢି ସାରିଲିଣି। ଏବେ ମୋର ବାହା ହେଇ କି ପୁଅ ଝିଅ ଦି ଜଣ।
ସତରେ।
ମୋ ଝିଅ ଆଠ ବର୍ଷର ହେଲାଣି ମୋ ପୁଅ ଆଠ ମାସର।
ହ ଆପଣ ବି କଣ କରୁଚନ୍ତି ପୁଣି।
କଣ ଶୁଭିଲାନି।
ଆପଣ କଣ କହୁଛନ୍ତି ଅବିକା।
ମୁଁ ଏଇ ମୋ ପୁଅ ଖେଳୁଛି ମୁଁ ତା ପାଖରେ ବସିଛି ଆଉ।
ଘରେ ଅଛନ୍ତି ନାଇଁ କି।
ଘରେ ଅଛି।
ହଁ ସେ କେତେ କ୍ୟୁଟ ଝିଅ। ପୁ ଝିଅ ଝିଅ ନା ପୁଅ କାନ୍ଦିଏ କାନ୍ଦିଲେ ଆଉ।
ନା ଇଏ ମ ସିଏ ମୋ ପୁତୁରା ଜଣେ କାନ୍ଦୁଛି ଏଠି ମୋ ପୁଅ ପାଖରେ ମୁଁ ବସିଛି।
ଆପଣଙ୍କ ଗ୍ରାଜୁଏସନ ସାରିଛନ୍ତି ନା।
ହଁ ହଁ।
ହଁ ତାପରେ ଆଉ କିଛି କରିନାହାନ୍ତି।
ନା ନା ମୁଁ ଏଗାର ବାର ମସିହା। ମୋ ପାଖରୁ ସରିଲାଣି ମୋର ଆଉ।
ଏଗାର ବାର। ମୁଁ ବୋଧେ ଏତେବେଳକୁ ତୃତୀୟ ଶ୍ରେଣୀ ପଢୁଥିଲି।
ଆଉ ରାତିରେ କଣ ଖାଇବା ହବ?
ରୁଟି ଆଉ ତରକାରୀ।
ହଁ। ମା ରାନ୍ଧୁଛନ୍ତି ନା।
ନାଇଁ ମୁଁ ହଷ୍ଟେଲ ରେ ରହୁଛି।
ଓହୋ ହୋ ହଷ୍ଟେଲ ରେ ଅଛନ୍ତି।
ହଁ। ଆପଣ କୋଉ କଲେଜରେ ପଢ଼ୁଥିଲେ?
ମୁଁ ଆମର ହଉ ତାହେଲେ ଆପଣଙ୍କ ଘରଟା ମାନେ କୋଉଠି?
ଆମ ଘର ଏଇ ଅନୁଗୁଳ ବା।
ଅନୁଗୁଳ ଓହୋ ମାନେ ଆପଣ ଶୁଣିଚି ନା ପଞ୍ଚ ଲିଙ୍ଗେଶ୍ୱର୍ ନା କୁହନ୍ତି।
ପଞ୍ଚଲିଙ୍ଗେଶ୍ୱର।
ଶୁଣିଛନ୍ତି ନା।
ଶୁଣିକି କିନ୍ତୁ ଦେଖିନି କେବେ।
ପଞ୍ଚଲିଙ୍ଗେଶ୍ୱଵର ଶିବଙ୍କ ମନ୍ଦିର ପଞ୍ଚଲିଙ୍ଗେଶ୍ୱର ସେ ପଞ୍ଚଲିଙ୍ଗେଶ୍ୱ ଯ ଯ ଆସନ୍ତି ଯୋଉ ସବୁ ତୀର୍ଥଯାତ୍ରୀ ମାନେ ସେ ପଞ୍ଚଲିଙ୍ଗେଶ୍ଵର ପା ପାଖରେ ଆମ ମୋ ସ ଶାଶୁଘର ସେଇ ପଞ୍ଚଲିଙ୍ଗେଶ୍ୱର ଡିଗ୍ରୀ କଲେଜରେ ମୁଁ ପାଠ ପଢୁଥିଲି।
ହଁ ହଁ।
ବାବା ପଞ୍ଚଳୀଙ୍ଗେଶ୍ୱର କଲେଜ ରେ।
ବହୁତ ବାଟ ହେଇଗଲାଣି ଆମ
ହଁ ବହୁତ ବାଟ ଅନୁଗୁଳ କୋଉଠି ବାଲେଶ୍ଵର କୋଉଠି।
ହଁ ବାଲେଶ୍ୱର କେ କିନ୍ତୁ ଆମେ ଯାଇଥିଲୁ ଏବେ ଏଇ ଏପ୍ରିଲ ମାସରେ।
ହଉ ମାନେ ବାଲେଶ୍ଵରରେ କୋଉଠିକି ଆସିଥିଲେ?
ସେଟା କଣ ତ ଗୋଟେ ଜାଗା ନା ଆମେ ଯାଇଥିଲୁ ମୋ ଭାଇ ଜଣେ ଆଉ ମୋ ସାଙ୍ଗ ଆଉ ମୋ ଭାଉଜ ଆଉ ତାଙ୍କ ଝିଅ ପୁଅ ଆଉ ମିଶିକି ଯାଇଥିଲୁ। ସେଟ କଣ ଗୋଟେ ଖାଲି ମାଛ ଶାମୁକା ହେଇରା ଖାଲି
ଓହୋ ତାହେନେ ଚାନ୍ଦିପୁର ସି ଯୋଉ ବିଚ କି ଯାଇଥିଲ ବୋଧେ? କ୍ଷେପଣାସ୍ତ୍ର ହଁ କ୍ଷେପଣାସ୍ତ୍ର ଯୋଉ ଚାନ୍ଦିପୁର।
ହ ହଁ। ମୁଁ ଜାଣିନି ନା ମୁଁ ତ ଖାଲି ଜାଣିଛି ନଦୀ ଅଛି ସମୁ
ହଁ ହଁ ବାସ୍ ବାସ୍ ବାସ ସେ ଚାନ୍ଦିପୁର କ୍ଷେପଣାସ୍ତ୍ର ଯାଇଥିଲେ।
ଓ ହୋ। ଆଉ ଆପଣ ରାତି ପାଇଁ ରୋଷେଇ କରିସାଇଲେଣି?
ନା ରାତି ପାଇଁ ରୋଷେଇ ହେଇନି ଆମର ଟିକେ ଗ୍ୟାସ୍ ସରିଯାଇଚି। ହେଲାଣି ଚାରି ପାଞ୍ଚ ଦିନ ସରିଯାଇଚି ତାପରେ ହଉଚୁ ଚୁଲିରେ ରୋଷେଇ ତାପରେ ଆଜି ତ ବର୍ଷା ତ ପ୍ରବଳ ସକାଳ ପାଖରୁ ମାନେ ପକଉଚି। ଆଉ ରାତିରେ କିଛି ରୋଷେଇ ହଉନି ଆଜି ଟିକେ ବେଶୀକା ଚାଉଳ ଭାତ ରାନ୍ଧିଦେଇଚି ପଖାଳ ମଖାଳ ଯାହା ଖାଇଦେବେ ଆଉ। ଭଜା ଟିକେ ଭାଜିଦେଲେ ଆଉ।
ହଁ ଆଉ ଘରେ କିଏ କିଏ ଅଛନ୍ତି ଯେ?
ଘରେ ଆମର ବାପା ମା ମାନେ ଶାଶୁ ଶଶୁର ଆଉ ଯା ଦେଢଶୁର ମାନେ ପୁତୁରା ଦି ଜଣ ଆଉ ମୋ ସ୍ଵାମୀ ମୁଁ ଆଉ ମୋ ପୁଅ ଝିଅ।
ହଁ। ଆପଣ ସାନ ବୋହୁ?
ହଁ ମୁଁ ସାନ ସିଏ ବଡ।
ଅ ହ। ଆପଣ ଙ୍କ ନଣଦ ନାହାନ୍ତି?
ନା ନା ନଣନ୍ଦ ନାହାନ୍ତି ଅଛନ୍ତି ମାନେ ଖୁଡ଼ି ତାଶୁର ମାନେ କାକା ଶ୍ୱଶୁରଙ୍କର ଝିଅଦିଟା।
ଓ କିନ୍ତୁ ନିଜର ନାହାଁନ୍ତି ଆଉ।
ନ ନା ନା।
ଆଉ ଆପଣ ଅଁ ପ୍ଲସ ଥ୍ରୀ ରେ ମାନେ କେବେ ବ୍ୟାକ ଲାଗିନି ଆପଣଙ୍କର?
ନା ନା ଲାଗେନି।
ତାଲେ ଭଲ ପଢୁଥିଲେ ମତେ ତ ଡର ଲାଗୁଚି।
ଲାଗି ନାହିଁ ତାପରେ ମୁଁ ବି ଟିୱସନ ବି ମୋଟେ ହେଇନାହିଁ।
ହଁ କୋଚିଙ୍ଗ ଜୋଉଟା କୁହନ୍ତି ନାଇଁ କି?
ହଁ ହଁ ଟ୍ୟୁସନ ଯୋଉ କୋଚିଂ ନିଅନ୍ତି ମାନେ କିଛି ମୁଁ କିଛି ଯାଇନି ଯୋଉ ଆ ଖାଲି ଟେନ କ୍ଲାସ ରେ ଟିକେ ଯାହା ଟିଉସନ ହେଇଥିନି। ନନେ ଆଉ କଲେଜ ପଢିବା ପାଖରୁ କିଛି ମୋଟେ ହେଇନି। ଆଉ ଆଉ କମ୍ପ୍ୟୁଟର ବି କରିଚି।
କଣ କରିଚନ୍ତି? ଓହୋ।
ହ
ସେତେବେଳେ ମାନେ ପାଠ ଟା ବହୁତ ଭଲ ଥିଲା। ହାର୍ଡ ଥିଲା କି ନ୍ତୁ ଯିଏ ପଢୁଥିଲା ପୁରାପୁରୀ ଲାଇଫ ଟାଇମ ତାର ମନେ ରହୁ
ଆଉ ସିଲେଇବି ସି ଖିଚି ଆଉ ଗୀତ ବି ଶିଖିଚି ଛୁଆ ମାନଙ୍କୁ ହାରମୋନିଅମ ବଜେଇ ଶିଖାଏ ବି ଗୀ ତ ମୁଁ ବି ଗୀତ ଗାଏ।
ଭଲ ତ। ଆପଣ ତ ତାହେଲେ ସବୁ କିଛି ଜାଣିଚନ୍ତି।
ଯାହା ମାନେ ଆଜିକା ଜୀବନ ମାନେ ସବୁ କିଛି ନିହାତି ଜାଣିବା ଦରକାର।
ହଁ କିନ୍ତୁ ମୁଁ ତ ସେତିକି ବି ଜାଣିନି ମୁଁ ଖାଲି ପଢୁଚି ବୋଲି ପଢୁଚି। ମାନେ ମୋ ଗୀତ ଏଇରେ ଭଲ ଲାଗେ ଶୁଣିବା ପାଇଁ ଆଉ ଏଇ ଆଧୁନିକ ଗୀତ ଶୁଣିବାରି ଆଉ ଏଇ ଭଜନ ଭଜନ ଟିକେ ଶୁଣିଦେଲେ ଶୁଣିଦେବି ଆଉ ଆଧୁନିକ ଡ୍ୟାନ୍ସ କିନ୍ତୁ ମୁଁ ଦେଖିପାରିବିନି। ମତେ ଏରା ପସନ୍ଦ ନୁହଁ ନି ମୁଁ ଖାଲି ଓଡ଼ିଶୀ ଡ୍ୟାନ୍ସ ଯଦି ଦେଖିଲେ ଦେଖିବି
ଭଏସ୍
ଆପଣଙ୍କ ପୁଅ କଣ କରୁଚନ୍ତି।
ସିଏ ତାର ଆପେ ଆପେ ତାର ହୁଁ ହୁଁ ହୋଉଚି।
ଆପଣଙ୍କ ପୁଅ କେତେ ମାସରେ କି।
ଏଇବା ଆଠ ମାସର ହବ ଏଇ ଆଠ ର ମା ଏଇ ଆଠ ତାରିଖ କି ସାତ ମାସ ଚାଲିଛି ଏବେ। ଏ ଆଠ ତାରିଖ ହେଲେ ଆଠ ସାତ ପୁରିବ ଆଉ।
ଛୋଟ ଛୁଆ ଏଇନା।
ହୁଁ ମୋ ଝିଅ ଟା ଆଠ ବର୍ଷର ଏଇ ହଁ ଏଇ ଜୁନ ଛଅ ତାରିଖ ପାଖରୁ ଆଠ ଚାଲିଲା ସେ ଟିଉସନ ଯାଇଚି। ଦ୍ୱିତୀୟ ଶ୍ରେଣୀ ପାଠ ପଢୁଛି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର।
ଓ ହ ଆପଣଙ୍କ ପୁଅଙ୍କ ନା କଣ ରଖିଚ।।
ଆମର ଆମେ ଯୋଉ ଠାକୁରଙ୍କ ମାନେ ଠାକୁର ଅନୁଗୁଳ ଚନ୍ଦ୍ରଙ୍କ ଦୀକ୍ଷା ଆମେ ନେଇଚୁ। ସେଇଥିରେ ଆମର ପୁଅ ଝିଅଙ୍କର ନାଁ ଆସିଚି ଆମ ଝିଅର ନାଁ ହଉଚି ଆସିଚି ଅର୍ପିତା ପାଣିଗ୍ରାହୀ। ମୋ ପୁଅର ନାଁ ଆସିଚି ଶ୍ରୀନାଥ ପାଣିଗ୍ରାହି।
ଯା ହଉ ଭଲ ନାଁ ଟା।
ଅର୍ପିତା ଶ୍ରୀନାଥ।
ଓଃ। ହ
ଆଉ କଣ କୁହନ୍ତୁ।
ଆଉ କଣ ଖାଇଛନ୍ତି ଯେ
କଣ କହିଲେ।
କଣ ଖାଇଛନ୍ତି ଯେ
ମୁଁ ଆମେ ତ ସନ୍ଧ୍ୟାବେଳେ କିଛି ଖାଇନାହୁଁ। ଦି ପହରେ ରୋଷେଇ କରିଥିଲି ଭାତ ତରକାରୀ ରାନ୍ଧ ଥିଲି ବାର ମାସି ନାଡି ଆଳୁ ବାଇଗଣ ବିଲାତି ବଡି ତାକୁ ଝୋଳ କରିଥିଲି। ଆଉ କାଙ୍କଡ ଆଳୁ ଭାଜିଥିଲି ଆଉ ଆମ୍ବ ଟିକେ ଚିପୁଡ଼ିକି ଖାଇଥିଲେ ଘିଅ ଟିକେ ପକେଇଥିଲେ।
ଓହୋ।
ଆଉ ଏମିତି ବି ଖାଇଥିଲେି ଆଉ।
ଆଉ ଭାଇ କଣ କରୁଛନ୍ତି।
ଆ କଣ କଇଲେ।
ଭାଇ କଣ କରୁଚନ୍ତି।
ସିଏ ଏଇ ବାହିରେ କାମ କରନ୍ତି।
ଓହ।
ବାହାର ଜାଗାରେ ରହି କାମ କରନ୍ତି ଏବେ ଆସିଚନ୍ତି। ଯିବେ ଆଉ ଏଇ ରଜ ସରିଗଲା ନାଇଁ ରଜ ତା ଯିବେ ଆଉ।
ହଁ।
ଆଉ ରାତିରେ କଣ ଖାଇବ।
ରୁଟି କୁ ତରକାରି ପା।
ହଁ ରୋଟି ତରକାରୀ।
ହଁ।
ଏନ୍ ତରକାରୀ ମାନେ କଣ ମା ସବୁୁରଙ୍କ ପରିବା ପକେଇକି କଣ କରନ୍ତିନା ନା
ମୋ ମା ଏମିତି ସୋୟାବିନ୍ କି ମଟର ଏପର୍ଯ୍ୟନ୍ତ କରିନୁ।
ଓହୋ, ଆଚ୍ଛା, ଆଚ୍ଛା। ମାନେ ରୁମ୍ ମେଟ୍ ସବୁ ରହୁଛନ୍ତି ବୋଧେ?
ହଁ, ହଁ ସାଙ୍ଗସାଥୀ ଏମିତି ଗୁଟେ ରୁମ୍ ରେ ଦି ଦି ଜଣ।
ହ ହଉ ତାହେଲେ ମୁଁ ରଖୁଛି, ହଁ ମୁଁ ରଖୁଛି ଆଉ ପରେ ଆଉ ଟିକେ ପରେ କରିମି ପଛରେ ଆଉ।
ହଁ।